ହ୍ୟାଲୋ।
ହୁଁ, କଣ କରୁଛ?
ଗଡୁଛି ଟିକେ, ରେଷ୍ଟ ନେଉଛି, ରୋଷେଇ ସାରିକି ଆଉ।
ରୋଷେଇ, ଖିଆପିଆ, ସରିଲାଣି।
ହଁ, ହଁ। ଖିଆପିଆ ସରିଲାଣି, ଟିକେ ରେଷ୍ଟ ନଉଛି। ଆ ଯିବୁ, ରୁ ରୁଟି କରିବାକୁ, ତ ଆମର ଗୋଟେ ରୁଟି ବିଜନେସ୍ ଚାଲିଛି ତ। ଆଉ, ଆମେ ଚାରି, ପାଞ୍ଚ ଜଣ, ମିଶିକି ଗୋଟେ ରୁଟି ବିଜନେସ ଚଲେଇଛୁ। ଯିବୁ ଏଗା ସେଠିକି, ରୁଟି କରିବୁ। ହଁ, ଏମିତି ଚାଲିଲାଣି ଆମର, ଦି ବର୍ଷ ପରେ ହବ। ଦି ବର୍ଷ ହେଲାଣି। ଆମ,
ହୁଁ, ଯାହା ହଉ,
ଯିବୁ ଅ
ଘରେ ବସିବା ଅପେକ୍ଷା, ହଁ, ଘରେ ବସିବା ଅପେକ୍ଷା କିଛି, କିଛି ଗୋଟେ କୋଉଥିରେ ଗୋଟେ ଯା ହଉ ଇନଭଲବ୍ ହେଇକି କିଛି ପଇସା ରୋ
ଆଜ୍ଞା ଆଜ୍ଞା ଆମେ ବହୁତୁ ମାନେ ନିଜ ଗୋଟେ ଦି ପଇସା ରୋଜଗାର କରିପାରୁଛୁ ନା, ବହୁତ୍ ଖୁସି ଲାଗୁଛି। ନିଜେ ଦି ପଇସା ଇନକମ୍ କଲାଠୁ ନିଜର ଖର୍ଚ୍ଚ ଉଠୁଛି, ଛୁଆର ପାଠ ପଢା ଖାତା, ପ୍ୟାନ ଉମ ସବୁ ଟିକେ କିଣା ହେଇ ପାରୁ ଏତିକିଟା ଆ ଟିକେ ଖୁସି ଲାଗୁଛି ଆଉ।
ହଁ ହଁ ହଁ କେମିତି କଣ ମ୍ୟାନେଜମେଣ୍ଟ କେମିତି କଣ କରୁଛ ସବୁ?
ହଁ ଅ ଧର ଆମେ ପାଞ୍ଚ କିଲି ଅଟା ଫାଷ୍ଟ ଚକଡିବୁ, ସିଧା ଦେଢଶହ ପଟ ରୁଟି ହବ, ଜଣେ ଆମର ନଉଛନ୍ତି ନ୍ତି ଦେଢଶହ ପଟ ରୁଟି ନଉଛନ୍ତି ତା ପାଞ୍ଚ କିଲି ଅଟା ଚକଡା ହବ। ସେଥିରେ ଦେଢଶହ ପଟ ରୁଟି ହବ, କରିସାରିଲା ପରେ ସେଠୁ ଆସିକି ଆମର ଯୋଉ ଲୋକ ନଅନ୍ତି ଆସିକି ନେଇଯିବେ, ତାପରେ ଆମର ଅର୍ଡର ଆ ସେ ଧୀରେ ଧୀରେ ଉମ କୋଡିଏଟା, ପଚିଶିଟା, ତିରିଶି ଟା ଏମିତି ଆସିଲା ପରେ ଦିନୁକୁ ଅଢେଇଶହ ତିନିଶହ ଅ ରୁଟି ଉମ ରେଗୁଲାର ଆମର ହୁଏ। ଆଉ ହାତରେ ବେଲିକି ଆମେ କରୁ, ଆମର କୋଉ ମେସିନ ନାଇଁ ଆ ନିଜ କଷ୍ଟ କରିକି, ଅବିକା ଛୋଟ ଦୋକାନ ଟା ଚଲେଇଛୁ ନା? ଆଉ ସେ ଥିରୁ ଧୀରେ ଧୀରେ ଇନକମ୍ ଟା ଟିକେ ଅଧିକା ହେଲେ ମେସିନ୍ ଆଣିବାକୁ ଚେଷ୍ଟା କରିବୁ ଆଉ। ଆଉ ଘରୁ ଆସିକି, ସବୁ ରୁଟି ଆସିକି, ପ୍ୟାକ୍ କରିଦିଉ ସେ ପାର୍ସଲ ନେଇଯାଆନ୍ତି।
ହୁଁ ହୁଁ ହୁଁ, ଯାହା ହଉ ଆଜିକାଲି ଯୋଉ ମେସିନ ରୁଟି ଅପେକ୍ଷା ହାତରେ ତିଆରି କରିକି ନଉଛନ୍ତି ସେଟା ତ ଲୋକ ଜାଣିଲେ ଆହୁରି ମାନେ ଭଲ ଇଏରେ ଯିବ।
ଆଜ୍ଞା ଆଜ୍ଞା, ଆଜି ଶୁଣୁନାହାନ୍ତି ଆଜି ଉମ ଜଣେ ନନା ଆସିଥିଲେ ଅର୍ଡ଼ର କରିବାକୁ ସେ ତାଙ୍କ ର ମା ମରିଯାଇଛିନ୍ତି ସୁଧ ଘର ରବିବାର ହବ ଆଉ ନେବେ ହଉଛନ୍ତି ତିନିଶହ ପଚାଶ ରୁଟି। ଆଉ ଅର୍ଡର କରିକି ଗଲେ। ଆମେ କରିବୁ ଟିକେ, ଏମିତିରେ ଆମେ ଯେତିକି ଆମର ଅର୍ଡର ଅଛି, ଆମେ ତିନିଟା ସାଢେ ତିନିଟା ରୁ ଆରମ୍ଭ କରିଦିଉ, ସେଦିନ ଟିକେ ଅର୍ଡର ରହିବ ନା, ଆଉ ଶୀଘ୍ର ଟିକେ କାମ ସାରିକି ଘର କାମ, ରୋଷେଇବାସ, ଛୁଆ ପିଲା, ଶାଶୁ ସମତିଙ୍କ ଖାଇବା ପିଇବା ଟିକେ ବୁଝାବୁଝି କରିକି ଟିକେ ଜଲଦି କାମ ସାରିକି ଯିବୁ ରୁ ରୁଟି ପାକୁ ଆଉ।
ନିହାତି ନିହାତି, ସବୁଦିନି କଣ ସମାନ ଅଛି, ଆଜି କୋଉ ଦିନ ଉ ବେପାର କଥା। କୋଉଦିନ ଯଦି ଦି ପଇସା ଲାଭ ବାହାରିବ, ତେଣୁ ସେଥିପାଇଁ ସମୟ ବି ସେଇ ହିସାବରେ ଦବାକୁ ପଡିବ ଆଉ।
ଆଜ୍ଞା ଆଜ୍ଞା।
ନାଇଁ ଯାହା ହଉ ମାନେ କେତେ ଜଣ ସ୍ତ୍ରୀ ଲୋକ ଅଛନ୍ତି କହିଲେ?
ଆମେ ପାଞ୍ଚ ଜଣ ଅଛୁ।
ଯାହଉ।
ଆଜ୍ଞା।
ଯାଇ ଏମିତି ଛୋଟରୁ ହିଁ ମଣିଷ ବଡକୁ ଯାଆନ୍ତି, ଆଗ ଛୋଟ ପାହାଚ ଚଢିକି ହିଁ ଉ ଉପରକୁ ଶୀର୍ଷ ପାହାଚକୁ ଯାଇକି ପହଞ୍ଚନ୍ତି, ଯାହା ହଉ ଭଗବାନ ତାଙ୍କ ପାଖରେ ପ୍ରାର୍ଥନା କରୁଛି, ଯେମିତି ଆହୁରି ଉପରକୁ ଯାଆନ୍ତୁ।
ଆଜ୍ଞା। ଏମିତି ଚାଲିଛି ଆଉ, ଆଉ ଆପଣଙ୍କର ରୋଷେଇ ସଇଲାଣି?
ହଁ ହଁ ରୋଷେଇ ସରିଲାଣି, ଖିଆ ପିଆ ଏବେ ଆରମ୍ଭ ହବ। ଶାଶୁ ଙ୍କ ଦେହ ଟା ଟିକେ ଆଜି ତ ସେ ଗୁରୁବାର ସେ ସାଧା ଭାତ, ଡାଲି, ଭେଣ୍ଡିଆଳୁ ଭଜା। ଆଉ ସକାଳେ ପରଟା ଆଳୁ କଷା କରିଥିଲି ବି ଆଳୁ କସା ଥୁଆ ହେଇଛି। ବାଇଗଣ ଟିକେ ଛାଣିଛି, ବେସନ ଟିକେ ତରକାରୀ କରିଛି ଆଉ।
ଆମର ବି ଆଜି ସେଇ ସାଧା ହେଇଛି ସେଇ ଡାଲି, ଆଳୁ ବରା। ଆଉ ଟି ବଡି ଚୁରା ଖାଲି ଆଉ କା କୁଡି କଞ୍ଚଲଙ୍କା ଏ ଅଛି ତ ସାଧା ବାରିରେ ସା ସାଧା ଟେ ଖାଇଦବା କଥା କିନ୍ତୁ ସାଧା ଟା ହିଁ ଭଲ।
ଦେହ ପାଇଁ ଆଜିକା ତା ତାପରେ ଯୋଉ ସିଜନ ଚେଞ୍ଜ ହେଲାଣି, ଯୋଉ ବର୍ଷା ପା ଗ ଏବେ ଯୋଉ ଦେହ ବହୁତ ଖରାପ ହଉଛି, ତେଣୁ ଯେତେ ମାତ୍ରାରେ ଆମେ ଘର ଖାଦ୍ୟ ଖାଇଲେ ହିଁ ଦେହ ଟାକୁ ଆମେ ସଜାଡି ରଖି ପାରିବା।
ଆଜ୍ଞା ସେଥିପାଇଁ ତାପରେ ଆଜି ପୁଅର ଦେଖୁନାହାନ୍ତି ଏମିତି ଥଣ୍ଡା ଟିଇସନରୁ ଆସିଲା ଥଣ୍ଡା ହେଇକି ପୁରା ବାନ୍ତି ଫାନ୍ତି କରି ପକେଇଲା ମୁଁ କହିଲି ନା ନା ଆଜି ସ୍କୁଲ ଯାଆନା। କାରଣ ସ୍କୁଲରେ ଅଧାରୁ ଛାଡୁନାହା ନ୍ତି ସାରମାନେ ନା ସେଥିପାଇଁ ମୁଁ କହିଲି ନାଇଁ ଆଜି ତୁ ରହିଯା। ଆଉ ଆଜି ମେଡିସିନ ଖାଇକି ପୁଅ ଆଜି ଶୋଇଥିଲା ସ୍କୁଲ ବି ଆଜି ଯାଇ ପାଇଲାନି। ଏଇ ସିଜିନ ସେକାସୁ।
ହୁଁ।
ଅଁ।
ହଁ ସମସ୍ତଙ୍କର ଦେହ ପାଆ ଖରାପ ହୋଉଚି। କାଲିଠୁ ତ ମୋ ଶାଶୁଙ୍କ ଦେହଟା ରାତିରୁ ଖରାପ ଯେ ସେ ଉଠି ପାରୁନାହାନ୍ତି। ଏ ସିଜିନ ୱାଇଜି ପେଟ ଖରାପ ହେଇଯାଇଚି ଆଉ।
ଆଜ୍ଞା।
ହୁଁ। ଆଉ ଖିଆପିଆ ସରିଗଲାଣି?
ଆଜ୍ଞା ଖିଆପିଆ ସାରିକି ଟିକେ ରେଷ୍ଟ ନୋଉଚି ଯିବୁ ରୁଟି ପାଖକୁ ଆଉ। ଆଉ ଏମତି ଚାଲଚି ସଂସ୍ଥା ଆଉ ଟିକେ ଖୁସି ଲାଗୁଚି କଣ ନିଜେ ଟି ରୋଜଗାର ଦି ପଇସା କଲେ ନିଜ ଖର୍ଚ୍ଚ ବାର୍ଚ୍ଚ ଉଠୁଚି। ଆଉ ଉଁ ନିଜର ପିଲାର ସବୁ କିଛି ଟିକେ ଦରକାର ହେଲେ ଆଜି ମାମା ଉଁ ଦଶ ଟଙ୍କା ଦେଲା ଆଜି ପାଞ୍ଚ ଟଙ୍କା ଦେଲା ଆଉ ଆଜି ବା ପାକୁ ମୁ ମାଗିବାକୁ ପଡୁନି।
ହୁଁ ସେଥିପାଇଁ ଆଉ ବାପା କେତେବେଳେ ଦେଇଥିବେ ନ ଦେଇଥିବେ।
ଥିବେ ଆଜ୍ଞା ସେଥିପାଇଁ ନିଜର ଖର୍ଚ୍ଚଟା ହେଇଯାଉଚି ଖୁସି ଲାଗୁଚି। ତାପରେ ଘରେ ବସିବା ଅପେକ୍ଷା ସେଠୁ ଯାଇକି କିଛିଟା କାମ କରିକି ଫୁଣି ଟାଇମ ପାସ୍ କାଇଁ କରିବୁ ଘରେ ବସି ଉଠିକି ସେଠି ଉଁମ୍ ବସିକି ଟିକେ ରୁଟି ସେତେବେଳେ ନାକେ କଲେ କାହିଁକି ଦି ପଇସା ରୋଜଗାର ନ କରିବୁ।
ହୁଁ ତାପରେ ଏମତି ବାହାର ଖର୍ଚ୍ଚ କିଛିଟା ବି ଯଦି ଆରଯେଷ୍ଟ ହେଇଯାଉଚି ସେଥିପାଇଁ ସ୍ଵାମୀ ବି ବୋହୁତ ଖୁସି ହୋଉଥିବେ ଯାହୋଉ ଯୋଉ ବାଟରେ ହେଲେ ତ ତାଙ୍କୁ ଟିକେ ହାଲକା ହୋଉଥିବ ନା।
ଆଜ୍ଞା ଆଜ୍ଞା ଟିକେ ମୁଁ ଲାଇ ଏମିତି କି ଆମ ଘରର ମୁଁ ତାଙ୍କୁ କହିଦେଇଥିଲି ମୁଁ ଲାଇନ ବିଲଟା ଏ ଦୋଉଚି। ଲାଇନ୍ ବିଲ୍ ଦୋଉଚି ପୁଅର ଟିଇସନ ପଇସାଟା ଦୋଉଚି ଆଉ ଆଉ ଆବଶ୍ୟକ ଖର୍ଚ୍ଚ ବାର୍ଚ୍ଚ ସବୁ ମୋର। ମୁଁ କରେ ଏଇ ପୁଅ କେତେବେଳେ କେମତି ମ୍ ମାଗେ ପଇସା ପତ୍ର ଦିଏ। ଆଉ ଆଉ ଯାହା ହେଲା ମୁଁ ଖର୍ଚ୍ଚ ବାର୍ଚ୍ଚ କରେ ହୁଁଁ।
ଆଜିକା ଜେନେରେସନରେ ପଇସା ନହେଲେ ମାନେ ବାଟ ବି ଆମେ ଚାଲିବାଟା କଷ୍ଟ। ତେଣୁ ଯାହୋଉ କୋ ଯେକୌଣସି ବା ବାଟରେ କିଛି
ତାପରେ ଦିନ ଥିଲା ସ୍ତ୍ରୀ ଲୋକମାନେ ଘରୁ ବାହାରୁ ନଥିଲେ ଅବିକାତ ଆଉ ସେମିତି କିଛି ନାଇଁ ନା ଅଁ ଯିଏ ଯୋଉଠି ଯାଇକି
ଯେକୌଣସି କାମ ବି କରି ଦିଇ ପଇସା ରୋଜଗାର କରିପାରିବ। ଆମେ ଘରେ ବସିବା କାହିଁକି ଦିଇ ପଇସା ରୋଜଗାର କରି ନ ପାରିବା କାଇଁ। ଆଜି ଛୋଟ ଦୋକାନ ଖୋଲିଚୁ କାଲି ଧୀରେ ଧୀରେ ବଡ ହବ ସେଥିପାଇଁ ଆମେ କାମଟା ଚଲେଇଚୁ। ଠାକୁରଙ୍କ ଦୟାରୁ ସବୁ ଭଲରେ ଭଲରେ ଚାଲୁଚି।
ନିଶ୍ଚିନ୍ତ। ମଣିଷର ଆଶା ଆଉ ମାନେ ଧୈର୍ଯ୍ୟ ଶକ୍ତି ଦୃଢ ଭାବରେ ରହିଲେ ନିଶ୍ଚିନ୍ତ ସେ ଆ ଆଗକୁ ବଢିପାରିବେ କିଛି ସେଥିରେ ସନ୍ଦେହ ନାହିଁ। ତାପରେ ନାରୀ ଆଜି କା ଯୁଗରେ ଯାଇକି ଯେମିତି କୋଉ ଜାଗାରେ ପହଞ୍ଚିଲେଣି ଆ ମା ମାନେ ମ ପା ପାଇଲଟ କାମ କରିକି ଟ୍ରେନ ଫ୍ରେନେରେ ଆ ଆ ଆଜିକା ଡେଟ୍ ରେ ସବୁ କିଛି ସବୁ କ୍ଷେତ୍ରରେ ହିଁ ନାରୀକି ପ୍ରାଧାନ୍ୟ ଦିଆଯାଉଛି। ତ ନାରୀ ଆଉ ସେମି ତି ନାହିଁ ଯେ ଘର କଣରେ ବସିକି ଅଁ କୋଉଠି କେବେ କିଏ କଣ କହିବ କଣ କାମ ଦେ ଆଜିକା ଡେଟ୍ ରେ ନାରୀ ଘର ପାଇଁ ଯେତିକି ବାହାର ପାଇଁ ସେତିକି। ପୁରୁଷ ସହିତ କାନ୍ଧରେ କାନ୍ଧ ମିଶେଇକି ପାଦରେ ପାଦ ମିଶେଇକି। ବାଟ ଚାଲିବାକୁ ମାନେ ସକ୍ଷମ ହେଇସାରିଲାଣି। ତ ତା ଭିତରେ ଯଦି ଆମେ ଘରେ ରହିକି ଇଏ କରିିଯିବା ତ ଆମେ ତ ବହୁତ୍ ପଛରେ ରହିଯିବା ତେଣୁ
ଆଜ୍ଞା। ସେଥିପାଇଁ ତ ଅ ଅ ବସ୍ ସିବୁ କାହିଁକି ହ ଅ ଯାଇକି ଦି ପଇସା ଇନ୍ ତ ମୁଁ କାହିଁ ନ କରିବୁ ନିଜର ଘରର ଖର୍ଚ୍ଚ ଟା କିଛି ବାହାରି ପଡିବ ନା। ସବୁବେଳେ ସ୍ଵାମୀ ହାତକୁ ଅନେଇଲେ ତ ହବନି। ଆଉ ସ୍ୱାମୀଙ୍କର ଦେହ ମୁଣ୍ଡ ଅ ଛିନା ସବୁବେଳେ କଣ କାମ କରିପାରୁଛନ୍ତି ଯାହାବି ଲେ ଦିନେ ଦିନେ ରହିଯାଉଛନ୍ତି ସେ ଖର୍ଚ୍ଚ ବାର୍ଚ୍ଚ ଟା ଉଠି ଯାଉଛି ତ ମେକପ୍ ହେଇଯାଉଛି ତ ସେ ଖର୍ଚ୍ଚ ଟା।
ହୁଁ ହୁଁ ନିହାତି।
ହୁଁ। ଆଉ ଆଉ ଗୋଟେ କଥା।
ଆଜ୍ଞା।
ଗୋଟେ କଥା ଯେତେବେଳେ ବି କରୁଥିବେ। ମାନେ ହାତ ଫାତ ସବୁବେଳେ ଧୁଆ ଧୁଇ କରିକି ପରିଷ୍କାର କରିବେ କାହିଁକି ନା। ବେଶୀ ପରିଷ୍କାର ପରିଚ୍ଛନ୍ନତା ଯୋଉଠି ରହିବ ଲୋକ ସେଠିକି ଅଟୋ ମେ ଟିକି ମାନେ ନିହାତି ଯିବେ ଆ ସେଟା ମାନେ ବାହାର ଜାଗା ଦେଖିଥିବେ କେମିତି। ଆଁ ସେଇ ହାତରେ ଇଏ କରୁଥିବେ ଦଉଥିବେ ତାପରେ ହାତ ଫାତ ଧୁଆ ଧୁଇ ନାହିଁ ପୁଣି ସେଇଥିରେ କାମ ଚଲେଇଥିବେ। କିନ୍ତୁ ଯଦି ଯୋଉଠି ପରିଷ୍କାର ପରିଚ୍ଛନ୍ନତା ଦେଖିବେ ଲୋକ ସେଠିକି। ମାନେ ବଳେ ବଳେ ଆସିକି ଅଟୋମେଟିକ୍ ପହଞ୍ଚିକି ଅଧିକା ମା ତ୍ରାରେ ବିକ୍ରି ବଟା ହବ ସେଥିରେ କିଛି ସନ୍ଦେହ ନାହିଁ।
ନା ଆମର ସେ ଯୋଉ ଜାଗାରେ କରୁଚୁ। ଆମର ରୁଟି କାମ ସଇଲା ପରେ। ସେ ଜାଗା ଟାକୁ ବଢିଆ କି ପରିଷ୍କାର କରିକି ଉଳା ହବ ଉଳା ହେଇଯିବ। ସକାଳେ ସେ ଯୋଉ ହ୍ଟକେସ୍ ଗୁୁରା ଆଉ ତସଲା ବେଲଣା ପଟା ଆ ତା ଉଆ ପିଠା କଡିକା। ଯୋଉ ରୁଟି ସେକା ସବୁ ଜିନିଷ ଭଲ ଭାବରେ ଧୁଆ ହବ ଧୁଆ ହେଇକି। ପୋଛା ହେଇକି ଥୁଆ ହେଇଥିବ। ଆଉ ଅବିକା ଯୋଉ ଯିବୁ ପୁଣି ତାକୁ ଆଉ ଥରେ ପରିଷ୍କାର କରିକି ଓଳେଇ ଦବୁ ଆମର ସବୁ ବେଳେ ପରି ପରିଷ୍କାର ପରିଛନ ଆମର ସବୁବେଳେ କାରଣ ଆମ ନିଜକୁ ହିଁ ଭଲ ଲାଗିବନି ନାଁ। ସେଥିପାଈଁ ଆମର ସବୁବେଳେ ପରିଷ୍କାର କାରଣ କିଏ କିଏ ଜଣେ ଆସିଯିବ ଅସନା ମସନା ୟାଙ୍କର ହେଇଛି କିଏ ନବ ସେଥିପାଇଁ ଆମେ ସବୁବେଳେ ଆମେ ପରିଷ୍କ। ପରିଷ୍କାର ପରିଚ୍ଛନ୍ନ ରଖୁ ଜାଗାଟାକୁ ଆଉ ଆମ ରୁଟି ହଉଛି ଆମେ ହାତ ତିଆରି ରୁଟି କରୁଛୁ ନା ଆଉ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ମେସିନି ରୁଟି ଟାକୁ ଜାଣିଛିନ୍ତି ଲୋକ ସବୁ ମେସିନ୍ ରୁଟି ଅଲଗା ହାତ ତିଆରି ରୁଟି ଅଲଗା ଆଉ ସେଥିପାଇଁ ଆଜି ଗୋଟେ ଲୋକ ଅ କେତେ ବାଟରୁ ଆସିଛନ୍ତି ଆମକୁ ଅର୍ଡର ଦେବା ପାଇଁ। ଫୋନ ନମ୍ବର ଅଛି ତାଙ୍କ ପାଖରେ ମୋ ନମ୍ବର କିନ୍ତୁ ସେ ଫୋନ ନ ନ କରିକି ଡାଇରେକ୍ଟ ମୋ ଘରକୁ ଆଇଛନ୍ତି। ମୁଁ ଶୋଇଥିଲି ଡାକିଲେ ମାରେ ଉଠ ଆମର ଗୋଟେ ରୁଟି ଅର୍ଡର ଥିଲା। ଆ ମୁଁ କହିଲି କହୁନାହାନ୍ତି ନନା, ନା ଏ ତିନିଶହ ପଚାଶ ନେବୁ ରବିବାର ଦିନ ଆଉ ସାତଟା ଭିତ ଭିତରେ ଦରକାର ନନା ତମେ କହିଦେଲ ତ ତମର ହେଇଗଲା। ଆମେ କରିକି ଦେବାକୁ ରେଡି ବ୍ୟସ୍ତ ହୁଅନା। ହୁଁ ସେମିତି ଆମ ରୁ ରୁଟିଟା ସେମିତି ସିନା ଚାହିଦା ବୋଲି ଲୋକ ଆଜି ଖାଇଛନ୍ତି ବୋଲି ଜାଣିଛନ୍ତି ବୋଲି ମେସିନ୍ ରୁଟି ପାଖକୁ ନ ଯାଇକି ଆମ ଅ ଆମ ପାଖକୁ ଆଇଛନ୍ତି।
ନିହାତି ନିହାତି ସିଏ ଯଦି ଚାହିଁଥାନ୍ତେ ତ ଅଲଗା ଦୋକାନରୁ ନେଇ ପାରି ଥାନ୍ତେ, ସେ କାହିଁକି ଆପଣଙ୍କ ପାଖ କୁ ଆସି
ମେସିନ ରୁଟି ଟା କମ ପଇସା ଆମ ରୁଟି ଟିକେ ଅଧିକା ପଇସା, ସେ କହିଲେ ହଉ। ପଛେ ତମର ଅଧିକ ପଇସା ଆମର ତମ ହିଁ ରୁଟି ଦରକାର କାରଣ ଆମର ଟିକେ ନିହାତି ଦରକାର। କହିକି ସେଟୁ ଆଡଭାନ୍ସ ଦେଇକି ଯିବେ ବେଲି କହୁଥିଲା ମୁଁ କହିଲି ନାନା ତମେ ଯାଆନ୍ତୁ ତମେ ସେଦିନ ଏକା ବେଳକୁ ପଇସା ଟା ପେମେଣ୍ଟ କରିବ। ଆଡ଼ଭାନ୍ସ କାଇଁ ଦେବ।
ହଁ ହଁ ହଁ
ଆମେ କଣ ଚିହ୍ନିନୁ କି ପରଲୋକ। ସେଥିପାଇଁ ଆମେ ଏମିତି ଆମ ରୁଟିଟା ଭଲ ବୋଲି ସବୁଆଡ଼ୁ ସବୁ ଲୋକ ବି ଗାଁ ଗାଉଁଲି ରେ ବି କି ଆଜି କାହାର ଦଶଟା ଦରକାର ହେଲା କାଲ କାହାର କୋଡିଏ ଟା ଦରକାର ହେଲା। ଯାଇକି ଫୋ ଫୋନ ମାଧ୍ୟମରେ କହିଦେବେ ଆମେ କହିଦେବେ ଯେ ଏତିକି ଟାଇମରେ ଆମକୁ କରିକି ଥୋଇ ଦେଇଥିବ ସେ ତେଣିକି ରାତି ଦଶଟାରେ ଆସନ୍ତୁ ଆମର କରିକି ଥୁଆ ହେଇଯାଇଥିବ ସେ ଆସି